ହଁ।
ହୁଁ କଣ କରୁଛୁ।
ମିକ୍ଚର ଖାଉଛି। କୁଆଡେ ଯାଉଛନ୍ତି ସୋଇ ପଡିଲେ ହୁଅନ୍ତାନି ସେ କାମ କର ଚାରିଟା ବେଳେ ଟିକେ କାମ କରିସାରିଲା ପରେ ଭୋକ ବାହାରଜ ଲାଗେ ।
ହୁଁ ହୁଁ। ଏଠି ଚୁପ୍ ପଣି ବସ ଚଗଲା ହୁଅନା। ଅନା। ପୁଅ ଉପରେ ବାରିପଦା ଲଗେଇଦେଲା ବାରି ପଡ଼ିଲା ପୁଅ ଉପରେ। କଣ ଦେଖିବ ଏଇପା ଏଇଟା। ଏଇ ଦେଖିଲ ନା। ହଉ ହଁ କୁଅ ଖାଇ ପୁଅ ଖାଇଦଉ ଲାଗନା ହଁ ପୁଅ ଏଇନା ଖାଇବ ଏ ଗୋଟେ ଚିଜିି ଖାଇସାରିଲା ପରେ ଆଉ ଗୋଟେ ଚିଜିି ଖାଇବ। ହଁ ଏଇଛୁଆ ବା ଏ ଛୁଆ ବାଳୁଙ୍ଗା ଛୁଆ। ତା ଉପରକୁ ଦେଲା ବାଲି ମାଜ ଫୋପାଡି। ମୁଁ ତାକୁ ଏମିତି ଧରିଥଥିଲି ବୋଲି ନା ନା ଆଖି ପାଖିରେ ପଡିଥାନ୍ତା ଲୋ। ଏଇ ଗୋଟେ ଛୁଆକୁ ଧରନି ଆଉ ଗୋଟେ ଛୁଆକୁ ଧରିବିନି। ହଁ ବା ।
ବାଲି ଫାଲି ପକେଇ ରାଗିିକି ଆଉ
ରାଗି କିନା ନୁହଁ ତା ଉପରକୁ ନୁହେଁ ତା ଉପରକୁ ନୁହେଁ ସିଏ ନିଜେ ନିଜେ ଖେଳୁଛନ୍ତି ଏମିତି ଉପରକୁ ପାରୁଛନ୍ତି ଆଉ ଉପରେ ଆସିକି ପଡିଲା ସେ ଆଉ ଉପରକୁ ଫୋପାଡ଼ି ନାହାନ୍ତି। ସେ ସେ ସେମିତି ରାଗ ଭାଇ ସେ ସେମିତି ଏତେ ସେଇ ଭଳିଆ ବାଳୁଙ୍ଗା ନୁହେଁ। ଏଠି ଖାଲି ବାଲି ବାଲି ପାଇକି ଏମିତି ଖେଳୁଛନ୍ତି ମାନେ ସେ ସେମିତିକା ବାଳୁଙ୍ଗା ନୁହେଁ।
ଭୁବନେଶ୍ୱର ସେ ଖେଳିପାରନ୍ତିନି ନା।
ହୁଁ।
ଗାଁ କୁ ଆଗ ନା ଖେଳିବ ଆଉ
ହୁଁ ଏଇଠି ସେ ସବୁ ଜିନିଷ ଦେଖିକି ନା ସେମାନଙ୍କର ଗୋଟେ ଖୁସି
ତା ବି ଛୁଆ ବି ଏଇଠି ଆମେ ଯଦି ନଖେଳିଲେ ସେ କେମିତି ଖେଳିବ
ହୁଁ ଖେଳି ପାରନ୍ତିନି ନୁହେଁ ସିଏ ଖେଳେ
ଆମ ପୁଅ ଯୋଉଠି ଚାଲୁଥିବ ଝୁଣ୍ଟେଇ କି ପଡିବ ତା ଟିକେ ରାଞ୍ଚୁନଯ ତା ଗୋଡ ଗୁଡାକ ଆସିବ ସାଙ୍ଗେ ସାଙ୍ଗେ ମାମା ମତେ ବେଟ ଟିକ ଦେ ମାନେ ମତେ ଡାକିବ। ମାମା ମତେ ବେଟାଟିନ ମାର ମୋ ଗୋଡ ଛିଡିଗଲା ରକ୍ତ ବୋହିଲା। ଗଟେ ବେଟାଟିନ ମୋ ବାପା ଆଣିଥିଲେ ସେ ମାରି ପାରି ସେ ତୋଳି ବେଟରେ ସାରିଦେଲା ଆଉ ଜାଣି ଶୁଣି ପଡିବ
ହୁଁ।
ଟିକେ ଛୁଆ ନା ସେମାନେ ଟିକେ ତାଙ୍କ ବୁଦ୍ଧି ହିସାବରେ ସେ
ଧନ ଗଲୁ ଟିକେ ମାଇଙ୍କ ରୁମରେ ପାଣି ବଟ ପଟା ଅଛି ମାଇଙ୍କ ପାଣି ବୋଟଲ ଟା ଟିକେ ନେଇ ଆସିବ ଯ ମାଇଙ୍କୁ ଶୋଷ ଲାଗିଲାଣି ମାଇ ନହଲେ ମରିଯିବେ ଯ ଜଲଦି ଯାଅ ଜଲଦି ହଁ
ହୁଁ।
ସବୁ ବୋଲ ସିଏ ଶୁଣିବେ ଲୋ
ହୁଁ। ଏ କାଇଁ କ କଣ ହଉଛି,
ସେଟା ଶୋଇବ ବୋଧେଇ କେଇଯାଣି ଏଟା ଚବିଶି ଘଣ୍ଟା ଖୁଁ ହାଁ ଚିଲେଇବ ନହେଲେ ପାଟି ବସିକ ହଁ ହ
ଗୋଟା କଥା କାନ୍ଧି ଆମର ଆ ହଁ କନ୍ତି ମୋର ଏ ଯୋଉ କାଲିଆମୁଡି ପଟେ ରଝ ପାଠଉଥିଲେ ହେଲା ରଜ ବାଟଉଥିଲେ ରଜ ବାଟଉଥିଲେ ରଜ ବାଟ ହେଲା ବେଳେ ଆମର ଝିଅ ମ ଦିଟା ପୁଅ ବରକନ୍ୟା ହୁଅନ୍ତିନିକି
ହଁ।
ବରକନିଆ ହେଇଥିଲେ ଛୋଟ ଛୋଟ ଛୁଆଦିଇଟା ଆମର ଟ ଟ ଠାକୁରାରେ ମାନେ ଜାଗା ଟା ନା ତ ଠାକୁର ସ ସ୍ତ୍ରୀ ଲୋକଙ୍କ ସହିତରେ ଆସନ୍ତି ମା ମଙ୍ଗଳ ଆସନ୍ତି। ତ ସେଇଥିରେ। ସେମାନେ କଣ ସେମାନେ ନାଚିକି ସେ ମାନେ ନାଚି ନାଚିକା ମାନେ ଗଡି ଗଡିକା ସେମାନେ ଏଇ ଯୋଉ ରଜ କାଟେଇବେ କାଲି ସେଠ ମ ବହୁ ଚିଡ଼ା ହେଛି ଦ ତାପରେ ସେଠି ଗୋଟେ ଫାମିଲି କଥାେ ଯାଇଥିଲେ ନା କଣ ବାହାରକୁ ସିଏ ଆସିଲା ଆସିକି ଦେଖିଲେ କେମିତି ସେ ଯୋଉ ଫାମିଲି ଭ ଯୋଉ ଜଣେ କଟକରୁ ଜଣେ ଆମେ ତ ଚିହ୍ନିନୁ। ସେଇ ସିଏ ଆସିଲା ବେଳେ ସେ ଛିଡା ହେଇକି ସେଇଟା ଦେଖିଲେ କେତେ ରଜ ବାଟ ହେଉଛି ବୋଳିକି। ସେ ଦେଖିଲେ ଆଉ ଦେଖିକି ନା ସେଇଠି ଛିଡା ହେଇକି ଆମେ ସେଇଠି ଛିଡା ହେଇଛୁ ସିଏ ଆମ ବଡ ବୋଉ ର ମୋର ବସିଛୁ ଆଉ ପଚାରୁଛନ୍ତି ଆଉ ଏଇଟା କେମିତି କଣ ରଜ ବଟା ହଉଛି ଆଉ କଣ କେମିତି ଏଟ ସ ଠାକୁରାଣୀ ରହୁଛନ୍ତି ସତ ନା କିଛ ଏ ସବୁ କହିଲେ କିଲ ନା ସତ ସେ ତ ଆସୁଛନ୍ତି ଆତମି କଥା ହେଇଗିବୁ ଆ ସୋଇ ତାରେ ସେ ଯାଉଥିଲେ ତାପରେ ଆଉ ଆଉ ଗୋଟେ ପୁରୁଷ ଲୋ କୋଠେ ଥିଲେ ସେ ଯଉ ସ୍ତ୍ରୀ ଲୋକ ଟା ତ କାକା ସାଙ୍ଗେରେ ଗୋଟେ ପୁରୁଷ ଲୋକ ଟେ ଥିଲା। ଦି ଜଣ ଥିଲେ। ବୋଧେ ତାଙ୍କର ଭାଇ ହବେ କଣ ସେ ବୟସ୍କ ଲୋକ ହେଲା। ଥିଲେ ସେ ସେ ସ୍ତ୍ରୀ ଲୋକ କୁ କହୁଛନ୍ତି କି ଆଉ ଯାଉନା ପଚାରିବ ଆଉ ସେ ଝିଅ ଘର ମାନେ ତା କୋଉ ଜାତି କଣ ମତେ ପଚାରିବ ହେଲା। ସିଏ ଆସିକି ପଚାରେ ଆସି ବଡ ଲୋକ ତମର କଣ ଯା ଆଉ ବଡ କ ଆମର ଖଣ୍ଡା ହେ ହେଲା ଆମର ପାଖ ଖଣ୍ଡା ହେଇଛି ସେ ସତ ଗୁଡା କହୁଛି ହେଲା କଛି ଆଉ ଏ ଝିଅ ତମର କଣ ମାନେ ତମ ଝିଅ ବଡ କ କଥିଲ ହଁ ମୋ ବଡ ଝିଅ କଣ ମୋ ର କ ଖ ତାଉରେ ତାପରେ ସିଏ କଣ କହିଲ ନା ମତେ ଦେଖେଇିଲି ତାପରେ ମତେ ପଚାରିଛନ୍ତି ତମେ କଣ ପାଠ ପଢିଛ ଆଉ ମୋ ବଡ ଵୋଉ କହିଲା ସେଇ ସେଟା ସେ ଯୋଉ ଆର ଲୋକଟାକୁ କଉଚି କି ତାଙ୍କ ଝିଅ।
ହଁ।
ତାପରେ ସେ ଲୋକ ଟା କଉଚି ଆମ ପୁଅ ବି ଇଞ୍ଜିନିୟର ପଢିଛି ଆଉ ତା ପରେ ଅଛି କ୍ଳରିକାଲ କରୁଚି। ଆଉ। କଇଲା ଆମ ପୁଅ ଟି ଇଞ୍ଜିନିୟର କରିଛି। ଟାଟା ପାୱର୍ ରେ ଅଛି। କ୍ଲରିକାଲ୍ ପୋଷ୍ଟରେ ଅଛି କଟକ। ହେଲା। ଆଉ ମୋ ବଡବୋଉ କଇଲା ହଁ ଆମର ତ ବହୁତ ପ୍ରସ୍ତାବ ଆସୁଛି ଆଉ ଦେଖବା ଆମର ତ ସେମତୀ କିଛି ପ୍ରୋଗ୍ରାମ ନାଇ କରିବା ପାଇଁ ତିରିଶ
ଏ ପ୍ୟାଣ୍ଟ ଟା ଦିଅ ସେ ସିଆଡେ ଯିବେ ନା ଏନା। ଖାଇବାକୁ ଗୁଲୁ ଆର ଘର ଆଡେ ହଉ ଡୋନା ସହିତ। ହଁ କହ।
ତାପରେ ସେଇଠି ସିଏ ମତେ ଦେଖିକି ଆଉ ନମ୍ବର ମାଗିଲେ ନମ୍ବର ଦେଲି ହେଲା ମୋ ବଡବୋଉ ଦେଲା ନମ୍ବର ଦେଲି ମୁଁ ଆଉ ମନା କରିପାରିଲିନି ସେ ଏତେ କଥା ହେଇ ଆଉ ତାଙ୍କୁ ନମ୍ବର ଦେଇ ଦେଲି ସେ ସେ ମତେ କଲ୍ କରିଦେଲା। ଫୋନ କରିଦେଲା ମିସ୍ କଲ୍ ମାରିଦେଲା ମାରି ଦେଇକୀନା ବାହାଘର ପ୍ରସ୍ତାବ ପକଉଛି।
ହୁଁ ହୁଁ ସିଏ ଯୋଉ କହନ୍ତି ଯୋଉ ଯିବେନେଇ ଏଇନା ଖାଇବେ। ଖାଇବେ ହଁ। ତାଙ୍କୁ ଦେଖା କରିଦେଇକି ବୁଝେଇ ଦେଇକି କହିକି ଯିବ। ହଁ ଆଉ କଣ।
ସେ ସେଇଆ ବା।
ଏ ଭାଉଜଙ୍କ ଘରେ। ଆଉ କଣ କହ। ସାଇଆ ପିନ୍ଧିବି। ନା ଆଫ୍ରିକା।
ସେଇଆ ଆଉ ଇଏ କିଏ।
କଣ।
ଇଏ କିଏ।
ଇଏ ଏଇଠି ଡୋନା ଯାଇଥାନ୍ତେ ତାଙ୍କ ସହିତ ପୁଅ ଆର ଘର ଆଡେ।
ହଁ ହଁ।
ସେ ଖାଇବେ ଖାଇକି ଏକାଥେରେ। ହଁ ସେ ତ ଦି ମାସରେ ଆସିଥିଲେ ଦି ମାସ ଦିନରୁ ଯାଆନ୍ତି ଆର ଘରେ ଆଡେ ବୁଲନ୍ତି। ମୋ ପୁଅ ତ ଏଇନା ବୁଲିନିଁ ସେ ତ ଦି ମାସ ଦିନରୁ ଆର ଘରେ।
ଛୋଟ ଛୁଆ ନା ସେ ସେଥିପାଇଁ ମାନେ ଯେମିତି କିି ତୁ ଯେତେବେଳେ ଆସିଥିଲୁ ତମ ଘରକୁ ସେ ତାକୁ ଦେଖିଥିଲେ। ଦେଖିକିନା ସମସ୍ତେ ଧଇଲେ ନା ନାଇଁ ତୋ ପୁଅକୁ।
ହଁ।
ସେଇ ଟାଇପ୍ ର ଆଉ। ଛୋଟ ଛୁଆଙ୍କୁ ଧରିବା ପାଇଁ ଟିକେ ଭଲ ଲାଗେ।
ହୁଁ ଆଉ ତମ ଝିଅ କୁ ଧରନୁ।
ନାଁ। ହଁ ଝଗଡା ହେବେ। ମୋର ଝଗଡା ହେଇଯାଇଛି।
କଁ ପାଇଁ।
ଏଁ ସିଏ ଗୋଟେ ଆ କଣ କହିଲୁ ସେଦିନ ତାକୁ ଧରିଥିଲି ନା। ତ ତାକୁ ଧର ରାତିରେ ଆଉ ଜଷ୍ଟ ଭାଉଜ ପାଖରୁ ଆଣିକି ଧରିଥିଲେ। ଆଉ ସେ ଛୁଆ ଟାକୁ ଟିକେ ଟିକେ କାନ୍ଦରେ ପକେଇଲେ ସେ ନାକ ଟା ଟିକେ ବାଜିଲା ବେଳକୁ ସେ କାନ୍ଦିଲା ଜୋରେ। ତା ପରେ। କୋ ଭାଉଜ କତିତି ନେଇକି ଗଲି। ମୁଁ କହିଲି ଭାଉଜ ଦେଖିଲ ଝିଅ ଟା କାନ୍ଦିଲ ତା ନାକ ଟା ଟିକେ ବାଜିଗଲା ନା କଣ ମୋ କାନ୍ଧରେ ସେଇଥିପାଇଁ ତ କଟିଲା ବଡେ କାନ୍ଦିଲା ମୁଁ କହୁଛିି ବି ତାକୁ। ଆଉ ଇଏ ଗୋ ଆଉ ସିଏ ପୁରା ସିରିଏସ କେତେ ଧରିଛ। ଇଏ କରୁଛ ସିଏ କରୁ ଆଉ ସେ ଭଲ ଥିଲା ଏଇନାକେ କାନ୍ଦିଲା। ଆମେ କେତେ ପୁରା ସୁରକ୍ଷିତରେ ଧରୁଛୁ। ଆଉ କେତେ ଇଏରେ କରୁଛୁ। ଝିଅ କହିଲା। କହିଲା ଯେତେବେଳେ ମୁଁ କିଛି କହିଲିନି ଚୁପ୍ ଚୁପୁ ହେଇକି ରହିଲି। ତାପରେ ସେ ସେଇଟାକୁ ଟି ଇସୁ ଟାଇପ୍ର ବନେଇଲା ମୋ ରାଗଥିଲା ମୁଁ ତାକୁ ୟଡ଼ୁ ସୁଆଡ଼ୁ କହିଲି। କହିଦେଲି ହଉ ସେଇଦିନ କହିଲେ ମୁଁ ତ ଆଉ ଧରିବିନି ଆଉ କିଛି କହିବିନି।
ହୁଁ ମତେ ଦେଖ ସିଏ ଛୁଆ ଛୁଆ ଜାଣିନାହାନ୍ତି ଗୁଗୁଲ ଆମ ଗୁଗୁଲ ନହେଲେ ତା ମୁହଁରେ ତକିଆ ମାରିଦେଲେ ତା ଉପରେ ତା ଛାତି ରେ ଆମ ପୁଅ ଛାତି ଉପରେ ବସି ପାରିଲେ ଗୁଗୁଲ ଆମ ଗୁ ଖୁଡି ଜାଣିଚୁ ନା ମୋ ଆଉ ପୁଅ ତା ଛାତି ଉପରେ ବସି ପଡିଲେ। ମୁଁ ମୁଁ କଣ କହମି ସେଠି କଣ ଛୋଟିଆ ଛୁଆ ସିଏ ଛୁଆ ଇଏ ଛୁଆ କିଏ କଣ ଜାଣି
ସେଇଆ ସେ ଏଥିରୁ କଣ ସେ କଣ କହିବୁ ତ ମାରିବୁ ନା କାଟିବୁ।
ସେଇବା ସିଏ ଛୁଆ ଇଏ ଛୁଆ। ଛୁଆ ଛୁଆ ଛୁଆ ଛୁଆ ସେମିତି କେତେ କଣ ହେବେ। ଆଉ ତମେ ଯଦି ଏମିତି ଖିଙ୍କାରୀମଙ୍କାରୀ ହବ ତମ ଛୁଆକୁ ଆଉ କିଏ ଧରିବ କଣ ପାଇଁ। ମୁଁ ଯଦି ସମସ୍ତଙ୍କ ଉପରେ ଖିଙ୍ଗାରି ଫିଙ୍ଗାରୀ ହେମି ହେଇ ଛଟା କେମିତି କରିଦେଲ। ହେଇ ସେମିତି କରିଦେଲ। ଭଲରେ କହିବୁ ନା କରୋନା କେମିତି କରନା କି କଣ
ସେ କଥା ହ କହିବୁ ହେଲେ ମୁ ତୁ ଆଗ ସେ ଆ କହିବୁ ହେଲା। ତ ସେଇ ମୁଁ କହିଲି ତୁ ମୁଁ କହିଲି ତୁ ଏ କଥା କାହାକୁ କହିବୁନୁ। ତୋ ଆଗରେ କହିଛି।
ନାଁ ମୋର କନ୍ ଦରକାରେ । ମୁଁ ତ କାହା ବିଷୟରେ ମୁଁ କାହାଗରେ କଣ କ କହିଲ କହମି ସେ କଥା କାଇ ଫେମି ଯେ କାହାଘରେ କହମି
ନାଇଁ ମୁଁ ସେଇଦିନଠୁ ମତେ ମତେ ଗୋଟେ ଛୋଟ ଛୁଆ ନୁହେଁ ନା ମୁଁ ବ ବୟସରେ ତା ଠୁ ବଡ କିନ୍ତୁ ମାନେ ରେ ଛୋଟ ଯାହା ହେଲେ କୁହ ମୋଅ ଭିତରେ ମୁଁ ରହୁଚି, କିନ୍ତୁ ସେଇଟା ଯଦି ଜଣେ ରଦ ଉଠେଇକିନା ମୋତେ କହିବ ତ ସେଇଟା ମତେ କେବେ ବି ଭଲ ଲାଗିବନି।
ହୁଁ।
ତ ଜଣେ ଜାଣିକି ସିଏ ଦୁନିଆ ବିଷୟରେ ଏଇନା କିଛି ଜାଣିନି ହେଲା ତାକୁ ମୁଁ ଜାଣିକି ଥରେ ନା ମାରିବି ମତେ କହ
ଏ ନିଜ ଝିଅଟାକୁ ନିଜ ରକ୍ତ ଟାକୁ କିଏ କହନ ଇଏ କରିବ। ସେ ନିଜ ଛୁଆ ନା ସେ ପରଛୁଆ, ପରଛୁଆ ହେନ ବି ବି ଛୁଆଟାକୁ କୋଉ କୋଉ ଛୁଆକୁ କିଏ ବଡ ଲୋକ ଏମିତି କରନ୍ତି ନା। ପରଛୁଆକୁ ବି ଏମିତି କରିବ ନା।
ପୁଅ ଦାଦାଙ୍କ ଝୁଅ ପୁଅ ଦତା କରିଲେ ଆମରି ତା ମାଆ କରିନଥିବ ଜାଣିଚୁ, ତା ମା ଖାଲି ଖାଇବାଟାବଁ ଆଉ ବାକି ସଏ ଏମତି ପକେଇ ଦେଇଥିବ ବଡବୋଉ ପାଖରେଥିବ ନହେଲେ ଆମେ ତାକୁ
ହୁଁ ସେଇ ଛୁଆ ଖଣ୍ଡ ତ ଚାରିଆଡେ ଚରି ଆସୁଚି ବୋଧେ। ସେଇ ଚୁଇଁଟା ନାଇଁ କି।
ହଁ ସିଏ ବଡଉ
ସବ ଆସି ଯ ଯେତେବଳେ ଦେଖିବୁ ତ କତିରେ ଏଇ ଫେସବୁକ୍ ଫେସବୁକ୍ ରେ ଅଛନ୍ ଯେ କେତେଜଣ ଏଇ ଛୁଆଟା ସମସ୍ତଙ୍କ କତିକି ଯାଉଚି ସବୁଆଡେ ପଳାଉଚି ଚରି ଆସୁଛି ବୋଧେ।
ହିଁ ଆଉ ତାଙ୍କ ଘରେ ଥିବ ସେଇଠି। ପୁଅ ସେ ସବୁ
ହେଇ ଯାହାର ଯୋଉ ନୂଆ ବାହାଘର ହେଇ ଥିଲା ତୋ ପିଇସୀ ପୁଅ। ତାଙ୍କ କତିରେ ସିଏ ବି ଥାଏ ନା ସେଇ ଛୁଆଟା।
ତାଙ୍କ ଘର ତମ ଘର ପାଖାପାଖି ନା ତୋର କେ। କେତେଟା ପିଇସୀ ଲୋ ଗୋଟେ ନା ଦିଇଟା ? ଦିଇଜଣ ପିଇସୀ ଆଉ ଗୋଟେ କଉଠି ବାହା ହେଇଚନ୍ତି ଜଣେ ବ୍ରାହ୍ମୁଣୀ
ଅତା ଅତା।
ଅତା। ଅତା କୁଆଡେ ଗୋଟେ ଶୁଣିଲା ଶୁଣିଲା ଲା ଓହଃ ଯୋଉ ଇଆଡେ ଅତା। ହଁ ହଁ ହଁ ବୁଝିନି ଅ ଅତା ହେଆଡେ ସୁନା ବୟଫ୍ରେଣ୍ଡ ଘର ଥିଲା ଗୋଟେ
ନାଇଁ ତା ଭାଉଜ ଘର।
ହଁ ସେଠି ସୁନାଟା ବୟଫ୍ରେଣ୍ଡ ଥିଲା ଗୋଟେ।
ତା ତା ଭାଉଜର ମା ପିଇସୀ ପୁଅ।
ହଁ।
ସେଇ ତାଙ୍କ ଘର ଭଦ୍ରକ ଲୋ । ସେ ପଟ ଲାଇନି। ତାଙ୍କ ଘର ଭଦ୍ରକ ଲାଇନି। ସେଇ ଯୋଉ ପିଲାଟା ଘର ଘର।